ହୁଁ। ହୁଁ।
ହାଲୋ।
ଆଜ୍ଞା କଣ କରୁଥିଲେ?
ହାଲୋ।
ହଁ କଣ କରୁଛନ୍ତି?
ମୁଁ ଏଇନା ମୁଁ ଏଇନା ବସିଛି ଆଉ ଚା ପିଇକି ବସିଚି ଆପଣ କଣ କରୁଛନ୍ତି?
ମୁଁ ବି ପି ବସିଛି ଆଉ କଣ କରିବି।
କଣ କହିଲେ?
ହଁ ମୁଁ ବି ସେଇ ବସିଥିଲି, ଆଜି ସନ୍ଧ୍ୟାବେଳେ କଣ ଖାଇଥିଲେ?
ଓହୋ ଆଉ ଆପଣ ଆପଣ ଘର କୋଉଠି?
ଭୁବନ ଭୁବନ ଭୁବନ।
ଆଚ୍ଛା ଭୁବନ ଅହୋ। ଆଉ ରାତି ରୋଷେଇ ସଇଲାଣି?
ନା ରୋଷେଇ ନା ରୋଷେଇ
ମାଁ ରୋଷେଇ କରୁଥିବେ ନାଇଁ?
ମୁଁ ଆପଣ
କଣ କହିଲେ?
ଆପଣ ଏବେ ଫାଙ୍କା ଅଛନ୍ତି?
ହଁ ଫାଙ୍କା ଅଛି ଯେ, ଫାଙ୍କା ଅଛି।
ଆଉ ଆଜି ଆମେ କୁମାର ପୂର୍ଣ୍ଣିମା ବିଷୟରେ କଥା ହବା।
ହଁ କୁମାର କୁହନ୍ତୁ
ଏ କୁମାରପୂର୍ଣ୍ଣିମା କଥା ପୂର୍ଣ୍ଣିମା